ହାଏ।
ହଁ କଣ କରୁଛ?
ହଁ ଲଞ୍ଚ ଡିନର୍ ସାରିକି ଆସିଲି ଏବେ ଶୋଇବି ଆଉ।
ଖାଇବା ସାରିଲାଣି ରାତିର
ହଁ ହଁ ଖାଇବା ସରିଲାଣି।
ଆଜି କଣ ଖାଇଲ?
ଖାଇଲି ଭାତ ଆଉ ଛତୁ ତରକାରୀ ଖାଇକି ଆସିଲି ଆମ୍ବ। ତମେ କଣ ଖାଇଲ?
ରୁଟି ଆଉ ଚିକେନ ଅଣ୍ଡା ଆମ୍ଲେଟ।
ହଁ।
ହଁ ଖାଇବା ସରିଲାଣି। ହଁ ହଁ ଘରେ ସମସ୍ତେ ମିଶି ମିଶିକି ଖାଇସାରିଲୁଣି
ହୁଁ ଆଉ କଣ ଆଉ ଖରା କେମିତି କଣ ହଉଚି ତମ ଆଡ଼େ?
ହଁ ଖରା ଆଜି ଟିକେ ବହୁତ ଜୋରେ ଗରମ ହଉଥିଲା ତ ଚାରିଟା ବେଳେ ଏତେ ଜୋରେ ବର୍ଷା ଆସିଲା ତ କିଛି ତମ ବର୍ଷା ହେଇକି ଟିକେ ଥଣ୍ଡା ହେଇଯାଇଛି ସବ କିଛି। ଖରା ତ ହଉଛି ବହୁତ ଜୋରେ ଆଚୁଲି ଗରମ ହଉଚି ଏତେ ଜୋରେ ବ ବର୍ଷା ବି ଆସିଲା ପରେ ବି ଟିକେ କହିଲ ଟିକେ ମାର୍କେଟ୍ ଯାଇଥିଲୁ। ତ ସେଠି ଯୋଉ ଆମେ ଯାଇ ଥିଲୁ ଟିକେ ମାର୍କେଟିଂ ରେ ସେ ସୋରୁମ ଭିତରେ ଏତେ ଗରମ ମାନେ ଏତେ ଜାମ୍ ତା ଭିତରେ ବହୁତ ଜୋରେ ଗରମ ହଉଥୁଲା। ଏସିି ବି କାମ କରନି ସେଣ୍ଟ୍ରାଲ୍ ଏସିି।
ହଁ ଏତେ ଯୋଟ ଖରା ହଉଚି ଯେ। ଚାଳିଶ ଡିଗ୍ରୀ ସେଲସିୟସ ହେଇଯାଉଛି ଖରା।
ହଁ ତୁମ ଆଡେ କେମିତି କଣ ରହୁଚି?
ହଁ ଆମ ଆଡେ ତ ବହୁତ। ଗରମ ଅଛି ମୁଁ ଭୁବନେଶ୍ୱର ରେ ରହୁଛି ନା ଭୁବନେଶ୍ଵର ତ ବହୁତ ଗରମ ମାନେ ବାହାରକୁ ବାହାରି ହଉନି ଗଲା ମାନେ ଆମ ମାନେ ଦେହ ପୋଡି ଯାଉଚି ପୁରା।
ଓହୋ ଏବେ ଭୁବନେଶ୍ୱରରେ ରହୁଚ ମାନେ କଣ ପଢା ପୁଢି ଚାଲିଚି ବୋଧେ।
ହଁ ପଢାପୁଢି ଚାଲଚି ସେମତି ଜବ ପାଇଁ ପ୍ରିପେୟାର ହଉଛି।
ଓ ଭଲ ତ ଆଚୁଆଲି ଭୁବନେଶ୍ୱରରେ ଏତେ ଗରମ ମୁଁ ରିସେଣ୍ଟ ଯାଇଥିଲି ଜାନୁଆରୀ ମାସରେ ଯାଇଥିଲି। ସେତବେଳେ ବି ଗରମ ହଉ ନା ମାନେ ଆମର ଏପଟେ ଏରିଆ ମାନେ ଯେତିକି ଥଣ୍ଡା ମାନେ ଶୀତ ହଉଥୁଲା ମୁଁ ଯାଇ। ପୁରା ଜ୍ୟାକେଟ ପିନ୍ଧିକି। ଉପରେ କଭର ହେଇକି କି ତୁ ମାନେ ସେ ଏରିଆରେ ଜଷ୍ଟ ପହଞ୍ଚି ସାରିଲା ପରେ ମୁଁ ନନ୍ଦନକାନନ ଯାଇଥିଲି ଟିକେ। ତ ଏତେ ଗରମ ମୁଁ। ସାଙ୍ଗେ ସାଙ୍ଗେ ଜ୍ୟାକେଟ ଧରିକି ହାତରେ ହାତରେ ରଖି ରଖି ବୁଲିଚି ହାତ ପୁରା ବଥା ହେଇଯାଇଚି ମୋର।
ହଁ ଏବେ ରିସେଣ୍ଟ ଯାଇଥିଲ।
ହଁ ଜାନୁଆାର ତିନି ଚାରି ରେ।
ହଁ ହଁ ହଁ ହଁ।
ମାନେ ଏବେ ସେଠି କେତେ ଯ ରେ ଗରମ ହଉଥୁବ।
ହଁ ଜୋରେ ପୁରା ଗରମ ଅଛି।
ହଁ ମୋର ବି ଫ୍ରେଣ୍ଡ ଅଛନ୍ତି ସେଠି। ସେ କହୁଚନ୍ତି ଏଠି ଏତେ ମାନେ। ଗରମ ରହୁଛି ତ ସେଇ ଏରିଆରେ ନାଇଁ ରହୁଛି ଯେହେତୁ ଆମର ଏତେ ଏପଟ ଏରିଆ ଟିକେ ଏରିଆ ଅପେକ୍ଷା ରହୁଛି ତାର ଅଲଗା ଟିକେଇଏ ତ ରହିବ ଆଉ କିନ୍ତୁ ଆମର ପରଫେକ୍ଟ ହେଲା ଗାଁଏରିଆ।
ହଁ ଗାଁ ରେ ତ ବହୁତ ମାନେ ସହର ଠାରୁ ଗାଁ ରେ ବହୁତ ନର୍ମାଲ ଟେମ୍ପରେଚର ଥିବ। ଏଇ ଯୋଉ ଭୁବନେଶ୍ଵରରେ କୁହନି। ଗାଁ ରେ ଲାଇଟ୍ ଫାଇଟ ନଥିଲେ ବାରିଆଡେ କୋଉଠି ବସି ହବ, ଆଉ ଭୁବନେଶର ରେ କୋଉଠି ଯେ ଅଛି କି ବସି ଏବେ ଯାଇକି ଲାଇନ ଫାଇନ୍ ପଳେଇଲେ ପୁରା ଛଟ ପଟ ଭଳିଆ ଲାଗୁଛି ପୁରା।
ହଁ ହଁ ସେମିତି ଲାଗିବ।
ହୁଁ ତା ନେଚର ବହୁତ ଭଲ।
ତମକୁ ଗାଁ ଭଲ ଲାଗେନା ନା ମାନେ ପ୍ରପର ଘର ଗାଁ ରେ ନା ନା କୋଉଠି?
ହଁ ଆମର ଗାଁ ରେ।
ନଈ ଅଛି ତମର?
ନଈ ଆମର ଦୁଇ କିଲୋମିଟର ଡିଷ୍ଟାନ୍ସ ହବ ବୋଧେ।
ତ ତଥାପି ତ ଯାପ ନଈ କୁଳିଆ
ହଁ ହଁ ନଈକୂଳ ତ ବସି ଯୋଉ ପବନର ମଜା ନବା ପାଇଁ ମ ଭଲ ଲାଗେ ଖରା ଦିନ ହୁଁ। ଏ ଉ ମାନେ ଖରାଦିନେ ଯୋଉ ନଈ କୂଳେ ବସିକି ଯୋଉ ସନ୍ଧ୍ୟାବେଳେ ଯିବା ଯୋଉ। ଯୋଉ ମଜା ପବନ ହଉଥିବ ପୁରା ଶାନ୍ତି ଲାଗେ। ତମର ବୋଧେ ନଈକୂଳ ପାଖେ ଘର?
ଆମର ନଈ ତମେ ଜାଣିଥିବ ଆମର ତ ଆମର ପୁରା ପାଖରେ ରହୁଛି। ସେ ଗୋଟେ କିଲୋମିଟର ରହୁଛି ଘର ପାଖରୁ ନଈଟା।
ହୁଁ ହୁଁ।
କିନ୍ତୁ ସବୁବେଳେ ବି ଯାଇ ହୁଏନି ବହୁତରେୟାର ବହୁତରେୟାର ମାନେ ରେୟାର ମିନ୍ସ ଫାଇଭ ୟିଅର୍ସ ଲାଗିଯାଏ ସେଠିକି ଯିବା ପାଇଁ।
ଓ ହୋ ହଁ। ଆଉ କଣ ପ୍ରିପେୟାର ରଜ ପାଇଁ ହେଇଛନ୍ତି?
ହଁ ରଜ ପାଇଁ ମୁଁ ଟିକେ ଯାଇଥିଲି ତ ଆଜି ମାର୍କେଟ ମାନେ
ମାର୍କେଟ ବି ଏବେ ଜାମ ରହୁଛି ଏବେ ବହୁତ।
ମାନେ ଏତେ ସେଠି କ୍ରାଉଡେଡ଼ ରହୁଥିଲା ମୁଁ ବାଧ୍ୟ ହେଲି ଆସିବା ପାଇଁ ଫେରିକି ମାନେ କିଛି ଜିନିଷ ମୁଁ ଲୋକଙ୍କୁ ଦେଖିକି ମୁଁ ରହିଲିନି।
ନାଁ ହଁ।
ତମେ ଯେକୌଣସି ଜିନିଷ ମାନେ ଯିବ ଦେ ଦେଖିବା ପାଇଁ ସେଠି କଣ ନା ପୁରା କଭର ରହୁଛିନା ସେଥିପାଇଁ।
ହଁ। ଆଉ ଘରେ କିଏ କିଏ ସବୁ ଅଛନ୍ତି?
ହଁ ଘରେ ସମସ୍ତେ ଅଛନ୍ତି। ସାନମା ସାନ ଜେଜେ ଦା ଦାଦା ଖୁଡି ଜେଜେ ଜେଜେମା ସମସ୍ତେ ରହୁଛନ୍ତି ତା ସହିତ ମୋ ସାନ ଭାଇ।
ହୁଁ ହୁଁ।
ତିନି ଭାଇ ରହୁଛନ୍ତି ତ ତିନି ଜଣଙ୍କର ତିନି ମାନେ ତିନି- ମୁଁ ବଡ ଭଉଣୀ।
ହଁ ହଁ ଜଏଣ୍ଟ ଫାମିଲି ବହୁତ ଭଲ ମାନେ ବଣ୍ଡିଙ୍ଗ ଥାଏ ମାନେ ଫ୍ୟାମିଲି ଭିତରେ ସବୁ ଭଲ ସମ୍ପର୍କ ଥାଏ। ସବୁ ମିଳିମିଶିକି ସବୁ ପୂଜା ପର୍ବ ଇଏ- ସେ ଏକାଠି ହେଲେ ବହୁତ ଭଲ ଲାଗେ।
ବହୁତ ଭଲ ଲାଗେ ତା ସହିତ ଗାଁ ରେ- ମୁଁ ବି ଗାଁରେ ବି ଜମା ରହିପାରୁନି ମୁଁ ବି ସେ ଟିକେ ବାହାରେ ରହୁଛି।
ହଁ।
ଆ ମୁଁ ସେଇ ଅକେଜନ ହେଲେ ହିଁ କେବେ ପର୍ବପର୍ବାଣୀ ସେଇ ସମୟରେ ଟିକେ ଗାଁକୁ ଯାଏ।
ହଁ ବାହାରେ ମାନେ କୋଉଠି ରହୁଛ?
ମୁଁ ଯାଜପୁର ରୋଡରେ ହିଁ ରହିଯାଉଛି ଆସିକି ଟିକେ ଟିକେ ପଢାପଢି ସହିତ ଚାଲିଛି କିଛି ଜବ୍ ବି ଚାଲେ ପଢା ଚାଲେ ସବୁ ପ୍ରକାର ଚାଲେ ଆଉ।
ହୁଁ।
ଆଉ ତୁମର ଘରେ ସମସ୍ତେ
ହଁ ଘରେ ସମସ୍ତେ ଅଛନ୍ତି ବାପା ବାପା ବୋଉ ଭାଇ ଭଉଣୀ ବଡ ମୁଁ ସାନ ଆଉ ଜେଜେମା ଛୋଟ ଫ୍ୟାମିଲି ଆଉ। ହୁଁ ସାନ ଝିଅ ଓବିୟସ୍ଲି ଗେଲ୍ହା ସବୁବେଳେ ସବୁ ଘରେ ବି ସବୁବେଳେ ସାନ ମାନଙ୍କୁ ବେଶୀ ପ୍ରାୟୋରିଟି ଦିଅନ୍ତି।
ହଁ ମାନେ ଭାଇ ବଡ ନା ଭଉଣୀ କିଏ ବଡ ଅଛନ୍ତି?
ଭାଇ ମୋ ଭାଇ ବଡ ମୋର ଭଉଣୀ ତାପରେ ମୁଁ। ହୁଁ।
ହେଲା ଆଉ ଗେହ୍ଲି ଘରର
ହୁଁ ହଁ। ଆଜି ଟିକେ କଣ ହଁ ଆଜି ରଜ ପାଇଁ ଆଜି ଯାଇଥାନ୍ତି ମାର୍କେଟରେ ଯୋଉ ବର୍ଷା ଆସିଲା ଆଉ ଯାଇହେଲାନି। ଆଇଲାଣି ରଜ ପାଇଁ ଡ୍ରେସ୍ ସେ ହେଇନି ମୁଁ କରିବି ଆଉ।
ଆମର ବୋଧେ ଅଲ ଓଡିଶା ଆଜି ବର୍ଷା ହେଲା କି?
ନାଇଁ ଓଡିଶା ନାଇଁ ହଁ ହେଇଥିବ ଆଜି ପବନ ବର୍ଷା ଯୋଉ ଜୋରରେ ଆସିଥିଲା କିନ୍ତୁ ହେଲାନି ବର୍ଷା ଖାଲି ଘଡଘଡି ମାରିଲା ଆଉ ବର୍ଷା ହବାର ନାଁ ଗନ୍ଧ ନାହିଁ। ଯୋଉ ଗରମ କୁ ସେଇ ଗରମ ଟିକେ ଜୋରେ ବର୍ଷା ଗାଳି ଦେଇଥିଲେ ଟିକେ ଶାନ୍ତି ଲାଗିଥାନ୍ତା ଥଣ୍ଡା ଲାଗିଥାନ୍ତା।
ପବନ ଟା ହେଲା ନା ଜୋରେ ସେ ମାନେ ସେଥିପାଇଁ ବର୍ଷା ଟା ଆଉ ହେଲାନି ଏତେ ଆମର ଏପଟେ ନଡିଆ ଗଛ ମୂଳରୁ ଉପୁଡ଼ି ଯାଇଛି ବା।
ହଁ କାଲି ଯୋଉ ବର୍ଷା ହେଇଥିଲା ଭୁବନେଶ୍ୱରରେ ଯୋଉ ପଟିଆ ଲାଇନ ହେରିକା ଜୟଦେବବିହାର ହେରିକା ସେ ପୁରା ଆଗରେ ବାତ୍ୟା ହେଇଯାଇଛି ଗଛ ଗୁଡା ସବୁ ପଡିକି ରୋଡରେ ବ୍ଲକ୍ ହେଇଯାଇଛି ରୋଡ। ଏତେ ଜୋରେ ବର୍ଷା ହେଇଯାଇଛି ଗୋଟା ଗୋଟା ଜାଗାରେ ପୁଣି ପାଣି ଏତେ ଯେ ପୁରା ସମୁଦ୍ର ହେଇଯାଇଛି। ଏତେ ବର୍ଷା କିନ୍ତୁ ଏପଟ ସାଇଡ ରେ ନାହିଁ ରସୁଲଗଡ ପଟ ସାଇଡ ରେ ନାହିଁ ବର୍ଷା।
ହଁ ରସୁଲଗଡ ସାଇଡ ରେ ତମେ ରହୁଛ?
ହଁ।
ଏଇ ବର୍ଷ ପୂରା ଫେମସ୍ ଥିଲା ସେପଟ ଆମର ଯୋଉ ଦଶହରା ଟାଇମ୍ ର ଯୋଉ ହେଇଥିଲା।
ହଁ ଦଶହରାରେ ତ ବହୁତ ଭଲ ଲାଗେ ଭୁବନେଶ୍ୱରର ଯୋଉ ଲୋକେସନ ଥିବ ଯୋଉ ଲାଇଟ ଫାଇଟ ଏସବୁ ବହୁତ ସୁନ୍ଦର ଦେଖାଯାଏ ରୋଡ ହେରିକା ସବୁ।
ଆମର ଯେହେତୁ ସେ ସ୍ମାର୍ଟ ସିଟି। ରହୁଛେ ସେଠି ସବୁ କିଛି ଆମର ସ୍ମାର୍ଟ ୱାର୍କ ରେ ଚାଲେ।
ହଁ ସବୁ ଡେକୋରେସନ ସବୁ ବଢିଆ ହୁଏ। ଦୁର୍ଗାପୂଜା ର ସବୁ ମେଢ।
ତମାନେ ଏତେ ଆଟ୍ରାକ୍ଟିଭ ଥାଏ ସେ ଜିନିଷ। ଆମେ ଯିଏ ବି ଦେଖିବ ସେ ଆ ଟେଟେଇ ଯିବ
ଭଲ।
ମାନେ ହଁ ହେଲୋ। ତାଙ୍କର ଭିତ୍ରକୁ ପୁରା ୟୁନିକ୍ ଥିଲା ନା ମୋର
ହଁ ହଁ ରସୁଲୁଗଡ। ସବୁବେଳେ ମାନେ କିଛିଟା କି ମାନେ ନୂଆ ନୂଆ କିଛି କରିବା ପାଇଁ ଚେଷ୍ଟା କରନ୍ତି ସେମାନେ ସବୁ। ସବୁଥର ୟୁନିକ୍। କରନ୍ତି।
ତ ତାକୁ ବି ବେଶ୍ କରିକି ଆମର ଏପଟ ସାଇ କାଳୀ ପୂଜାରେ ଯାଜ ରୋଡ୍ ରେ କିଛି କରାହେଇଥିଲା।
ସବୁଆଡେ ବି ବହୁତ ଭଲ ହୁଏ। ଡେକୋରେଟ୍ ପୁରା ବଢିଆ ହୁଏ। ଆଖି ଲାଖି ଯିବ ପୁରା ଦେଖୁ ଦେଖୁ।
ଭଲ ଭୁବନେଶ୍ୱର ଗୋଟେ ଜିନିଷ ତୁମକୁ ଅକେଜନ ମାନେ ପର୍ବ ଟାଇମ୍ ଟା ତୁମକୁ ବହୁତ ଭଲ ଲାଗୁ।
ହଁ ବହୁତ ଭଲ ଲାଗିବ। ଆଉ ସେଇ ଟାଇମ୍ ରେ ଯୋଉ ରୋଡ ଜାମ୍। ପାଞ୍ଚ ମିନିଟ୍ ର ବାଟକୁ ଲାଗିବ। ଘଣ୍ଟାଏ।
ଟ୍ରାଫିକ୍ ସମସ୍ୟା ତକୁ ଫେସ୍ କରିବାକୁ ପଡିବ ଯେଥିରେ ତୁମକୁ ଖୁସି ନେବାର ଅଛି। ଠ ଯାଅ ବିଡ ଭିତରେ ପସିକି।
ହଁ ବହୁତ ଭେଡା ରୁହେ। ତାପରେ ବି ବହୁତ ସେ ଲୋକ ଗହଳିରେ ବହୁତ ଚୋରି ସବୁ ହୁଏ।
ସେଇଟା ତ ମାନେ କମ୍ ମାନେ ହବ।
ହଉ ଯାଜପୁରରେ ବହୁତ ମାନେ ଦୁର୍ଗାପୂଜା ଭଲ ହୁଏ ନା।
ଆମର ଏଇଠି କାଳୀ ପୂଜାଟା ଭଲ ହୁଏ। ଦୁର୍ଗାପୂଜା ହଉଛି। ମାନେ ଚାରି ପାଞ୍ଚଟା ଜାଗାରେ କିନ୍ତୁ କାଳୀପୂଜାଟା ମାନେ ଗୋଟେ ଏରିଆ ପୁରା କଭର୍ କରିସାରିଲାଣି। ମାନେ ଉତ୍ତରଟା ମେଢ ହେଉଛି ନା ଏରିଆଟା ଆଉ। ପୁରା ପାଖାପାଖି ରହିଯାଉଛି। ତ ସେଥିପାଇଁ ଆମର ଟିକେ କାଳୀପୂଜା ହେଲେ ପୁରା ଯାଜପୁର ରୋଡ଼୍ ଟା ପୁରା ତମକୁ ଲାଗିବ ପୁରା ଚଳଚଞ୍ଚଳ।
ହୁଁ
ମାନେ ଯେତିକି ଏତେ ବାର ଦିନଟା ଲାଗିବ କି ମାନେ ଏଠି ଗୋଟେ ଖ ଗୋଟେ ହଉଛି ତ ଆଉ ମତେ ଭଲ୍ ଲାଗେ ଆଉ ସେ ପାାଗଲ୍ ଟା ଆଉ
ହଁ
ଏବେ ଟିକେ ଫାଙ୍କା ଅଛି ସବୁଆଡେ ଆମ ରଜଠୁ ଆରମ୍ଭ ହେଇଗଲା ସବୁ କିଛି ଧୀରେ ଧୀରେ
ହୁଁ ହଁ
ହଉ ଏବେ କଣ? ପଢୁଚ ରାତିରେ ଆ ଉପରେ ଟିକେ ପ ମାନେ
ହଁ ରାତିରେ ଟିକେ ପଢାପଢି ହବ ଟିକେ ବହି ବି ଏବେ ଦେଖି ଦେ ରଖୁଚି ଟିକେ ପଢି ପାଢିକି ଶୋଇବି ଆଉ
ହଁ ଭଲ ଟିକେ ଭଲ୍ ସେ ପଢାପଢି
ହଁ
ମାନେ ପଣିକି କେତେ ଟା ହେଇଯାଉଛି ତ ତୁ
ଆ କଣ କହିଲ?
ମୁଁ ପଢ଼ିକି କେତେଟା ହେଇଯାଉଛି ଶୋଇଲା ବେଳକୁ
ହୁଁ ପ୍ରାୟ ଏଗାରଟା ସାଢେ ଏଗାରଟା ହେଇ ଯାଉଚୁ।
ଓହୋ ହଉ ଠିକ୍ ଅଛି ପଢିକି ଶୋଇ ପଡ଼ ନା କଣ କହୁଛ ହଉ ହଉ ଠିକ୍ ଅଛି ହଁ ଭେରି ଗୁଡ଼୍ ନାଇଟ୍।
ହଁ